ହ୍ୟାଲୋ
ହଁ
ହଁ
କଣ କରଛ
ଏଇ ବସିଥିଲି କୁହ ତମେ କଣ କରୁଥିଲ
ହଁ ମୁଁ ବି ସେଇ ବସିଥିଲି ଏଇନା ପାଗ ବଢିଆ ଦେଇନି କି
ହଁ ହଁ ହଁ ଏ ପ ଦିଟା ବେଳୁ ବର୍ଷା ଦେଲାଛ ଏଇ ଚାରିଟା ବେଳେ ଯାଇ ଛାଡିଛି
ହଁ ଆମର ବି ସେଇଆା
ହଁ
ସୋ ବେଳୁ ପାଗ ବଢିଆ କରି ଅଛି ଟିକେ ଝିପି ଝିପି ମେଘ ପକେଇଛି ଏନା ପାଗ ବଢିଆ ବସିଛି ଆଉ ଆଉ ତମ ଗୋଟେ ବାର୍ଥଡେ କେମିତି କରନ୍ତି ଜନ୍ମଦିନ ହଁ ହଁ
ବାର୍ଥଡେ ସେଲିବ୍ରେସନ କଣ ହୁଏ ନା ପ୍ରଥମ ତ ତ ମୋ ବାରଟ କଥା ମୁଁ କହିଦଉଛି
ହଁ
ଆମ ପଟେ ହେଲା ପ୍ରଥମ ତ ଉଠିକି ସେଦିନ ସକାଳୁ ଉଠି ସମସ୍ତଙ୍କୁ ମୁଣ୍ଡିଆ ମାରି କି ପୁଣି ମନ୍ଦିରକୁ ଯାଉ ମନ୍ଦିରରୁ ପୂଜା ଫୂଜା ସାରିକି ଫେରିକି ଯୋଉ ବନ୍ଧୁବାନ୍ଧବକୁ ଆଗରୁ ଜଣେଇ ଦେଇଥାଉ ସେ ସେଦିନ ଆସିଥାନ୍ତି ପୁଣି ସେଦିନ ସେଇ ଯୋଉ ବାର୍ଥଡେ ସେଲିବ୍ରେସନ୍ କରି ସାରିଲା ପରେ ମାନେ ହଁ ସେ ସେଲିବ୍ରେସନ କରିସାରିଲା ପରେ ସେ ଯୋଉ ପିଠା ପଣା ହେଇଥାଏ ପିଠା ପଣା କହିଲେ ଯୋଉ ଖ୍ଷୀରୀ ପୁରୀ
ହଁ ହଁ ଅଛ
ଖ୍ଷୀରି ପୁରୀ ହେଇଥାଏ ସେଗୁଡାକୁ ଦିଆ ହୁଏ ବନ୍ଧୁବାନ୍ଧବଙ୍କୁ ପୁଣି ଦେଇ ସେ ିକି ସେଇ ଭଳିଆ ହିଁ ଛୋଟ ମଟ କରନ୍ତି ଆଉ ଯୋଉ ସେଇ ଯୋଉ ହୁଁ ଏ ଟାଇପ ର କରନ୍ତିନି ଆମର
କିନ୍ତୁ
ଉ ଯୋଉ ସେ ବଡ ବଡ ଯୋଉ ଆଜିିକାଲି ଫୋନ ରେ ଯୋଉ ଦେଖାଉଛନ୍ତି।
ହ ହଁ।
ହଁ।
ହଁ ଆମର ବି ସେମିତି ହୁଏ ଆମର ବି ସେମିତି ହୁଏ ଛୋଟ ଟ ବେଳୁ ଯୋଉ ଠା ଗରଙ୍କୁ ଉଠିକି ଠାକୁରା ଗାଧୁଆ ଜିନିଷ ଦିଆନ୍ତି ସକାଳେ ଠାକୁ କୁକୁର ଗାଧେଇବେ।
ହଁ।
ଠାକୁର ଗାଧେଇ ସାଇଲା ପରେ ଯୋଉ ହଉଛି ଆସିକି ସମସ୍ ଙ୍କୁ ବଡ ପିଲାଙ୍କୁ ନମସ୍କାର କରିକି ଇଏ କରିକି ନୂଆ ଡ୍ରେସ ପିନ୍ଧିକି ନମସ୍କାର ଏରିଆ କରିକି ଆ ତାପରେ ଇଏ ରାତିରେ କେକ୍ ଫେକ୍ କାଟନ୍ତିନି ତମର?
ହଁହଁ କାଟନ୍ତିନି କାଟନ୍ତି ଯେ ହଁ କା ଟନ୍ତି।
ହଁ, ହଁ ଆମର ସେଇ ଆଉ ତାପରେ ଦିନ ମାନ ହେଇଛି ପିଠା ଆଉ ଭୋଗ ଏମ୍ତି କରିକି ଗାଁ ରେ ମିଠା ହେରିକା ଦେଲା। ଆଉ ଯିଏ ଦେଲାନି ଆଉ ମୋର ଦିଆ ହୁଏ ଏମ୍ତି ଗାଁରେ ପିଠା ମିଠା।
ଆନା ଆମ ଗାଁ ରେ ତୋ ସେମିତି ଗାଁ ସାରା ବଣ୍ ହୁଏନି ବାକି ଯୋଉ ଘର ପାଖର ପଡୋଶୀ ମାନଙ୍କୁ
ହଁ ପଡୋଶୀ ପାଖରେ ହଁ ଆମର ବି ସେଇ ତ ସାଇରେ ଏମତି ଅଛୁ ଆମେ। ସେମ୍ତି ଦିଆ ହୁଏ ସେମାନଙ୍କୁ। ଆଉ ତାପରେ ରାତିରେ କେକ୍ କାଟିକି ଶଇଲା ଆଉ କଣ ଏଇ ଆମର ତମର ବି ସେମିତି ହୁଏ ନା? ହଁ ଆଜିିକାଲି ସେ ଯେ ବାହାରେ ରହୁଛନ୍ତି ସେମାନେ ତାଙ୍କର ଭଲ୍ ସେ ପୁରା କୋଉଠି ଯାଇକି ଇଏରେ ସେଲିବ୍ରେସନ କରୁ ଚନ୍ତି ହଁ ନ ନର୍ମାଲ ଗାଁରେ ତ ଆମର ସବୁ ଏମିତି କରୁଛନ୍ତି ନା।
ହଁ, ହଁ।
ଆଉ ତମ ସେକଡେ ଆଉ କଣ ମାନେ ଏମ ୟୁନିକ୍ ଅଛି ମାନେ ଅଲଗା କିଛି।
ୟୁନିକ୍
ଠାକୁର ମାନେ କୋଉ ବିଶ୍ଵାସ୍ କର ପୁରା ଠାକୁର ମାନେ ଯା ମାନସିକ କର ସବୁ କର ପୂରଣ ହେଇଯାଏ?
ଏ ମୁଁ ପ୍ରାୟତ ସେମିତି କହିତେ ଗଲେ ଯୋ ଓ ଶିବୋ ବା।
ହଁ।
ହଁ ସେ ଠାକୁରଙ୍କୁ ନହେଲେ ଏଇ ଯୋ ମା ଲକ୍ଷ୍ମୀଙ୍କୁ।
ହଁ ତମର ମାନସିକ ପୂୁରଣ ହେଇଯାଏ ମାନେ ସେଟି ଗୋଟେ ଏମତି ନା ଆମ ଏଠି ବି ଗୋଟେ ମନ୍ଦିର ଅଛି ତମେ ଯାହା ମାନସିକ କରିବ ଇଏ କରିବ ସେଇଟା ପୂରଣ ହବ ସେଇ।
ହଁ ନା ମୁଁ ତ ସେମି ତି ମତେ କିଛି ଦରକାର ନାହିଁ ଯେ ଛଟିଆ ମଟିଆ ଯାହା ଗୋଟେ କିଛି ସେଇ ଭଳିଆ ହଁ ଆଉ ଯୋଉ ଲୋକ ଆସନ୍ତି ଆମ ଯୋଉ ଆମ କହିଲେ ଆମ ସେଠି ଏରିଆରେ ପ୍ରସିଦ୍ଧ ମା କିଚକେଶରୀ ମା।
ହଁ।
ସେ ମାଙ୍କ ଙ୍କର ସେଠି ପୂଜା କରା ହୁଏ ସେଇ ସମୟରେ ସେଠି ମାନସିକ୍ ରଖନ୍ତି ପ ପ୍ରାୟ ଲକଙ୍କର ହୁଏ ମାନସିକ୍ ପୁରଣ ଯଦି ମାନସିକ୍ ପୁରା କରନ୍ତି। ହଁ ବିଶ୍ଵାସ୍ ଗୋଟେ ଥାଏ ଆଉ।
ହଁ ଏମତି ତ ନହେଲେ ଆଉ ସମସ୍ତେ ସବୁ ଠାକୁରଙ୍କୁ ଡାକିଲେ ସବୁ ଠାକୁର ଯୋଉଟା ମୋ ପାଇଁ ଠିକ୍ ସେଟା ତ ଦେଇଥାନ୍ତି। ଆଉ ତମର କଣ ସାଙ୍ଗସାଥି ବ୍ୟାଚ୍ ଫିସ୍ଟି ସେରା ସବୁ କିଛି ହୁଏ ନା?
ଉଁ ଏଇ ସାଙ୍ଗସାଥି ସହିତ ବୁଲାବୁଲି କଥା?
ହଁ ମାନେ ବ୍ୟାଚ୍ ଫିଷ୍ଟ୍ ଯେମତି କଲେଜ୍ ପରେ ସ୍କୁଲ ଲାଇଫ୍ ପରେ ଗୋଟେ ବ୍ୟାଚ୍ ଫିଷ୍ଟ୍ ହୁଏ ସମସ୍ତେ ଯାଆନ୍ତି ତମର ସେରା ହୁଏ ନା?
ହଁ-ହଁ। ହୁଏ ଏଇ ସାଙ୍ଗସାଥି ମିଶିକି କୋଉ ଗୁଟେ ଏରିଆ କୁ ବାଛିକି କି ସେଠି ଯାଇକି ସେଇ ବଣଭୋଜି ଟାଇପ୍ ର କଥା କହୁଛ
ହଁ-ହଁ ବଣ ଭୋଜି ସେଟା କୋଉ ସ୍କୁଲ୍ ରେ କରନ୍ତି କୋଉ ଛୁଆ ଯୋଉ ଜାଗା ଭଲ ବି ମିଳିବ ସେଇ ଜାଗାରେ ଏକା
ହଁ ହଁ ହଁ କରାହୁଏ। ସେମିତି ସାଙ୍ଗସାଥି ସହିତ ମଝିରେ ମଝିରେ ଇଚ୍ଛା ହେଲେ, ହିଁ ସାଙ୍ଗସାଥି ସହିତ ଭେଟ ପାଇଁ ଭଳିଆ ଅ ଗୋଟେ ଜାଗା ଦେଖିକି କି ନହେଲେ କାହା ଗୋଟେ ଘରେ ଯଦି ଛାତ ଉପରେ ଫଙ୍କା ଥିବ, ସେ ତା ଛାତ ଉପରୁ ସେ ଏଠି ରୋଷେଇ କରିକି ଖାଇକି, ମଜାାମସ୍ତି କରିକି ଫେରୁ ଆଉ
ଓ ହୋ। ହଁ ଆଉ କଣ କୁହ।
ଆଉ ପାଞ୍ଚ।
କହୁନା କଣ ଜାଣିବ ଆମ ଏକଡର ବିଷୟରେ
ତୁମ ସେପଟେ ର ମାନେ ପର୍ବପର୍ବାଣୀ କି କିଛି ମାନେ ପ୍ରସିଦ୍ଧ ପ୍ରସିଦ୍ଧ କୋଉଟା କେମତି କି ପୂଜା ଫୂଜା ବିଷୟରେ ଟିକେ କୁହ
ମାନେ ପ୍ରସିଦ୍ଧ ହେଇତ ସେଇ ଲକ୍ଷ୍ମୀ ଆମର ଲକ୍ଷ୍ମୀ ଲକ୍ଷ୍ମୀ ପୂଜା ହୁଏ ଗଜ ଲକ୍ଷ୍ମୀ ପୂଜା ସେଇଟା ଗୋଟେ ବଡ ଆକାରରେ ହୁଏଇଏ ଆଉ ଦାଣ୍ଡିଆ ନାଇଟ ଏବେ ମାନେ ଆମ ନୂଆ ଏମ ଏ ଲେ ଯୋଉ ଆସିଛନ୍ତି, ସେ ଭଲ ରେ କରୁଛନ୍ତି। ସବୁ ପର୍ବପର୍ବାଣୀ କି ଛୋଟ ମୋଟ ଯୋଉଟା ବାହାରେ କରିବାକୁ ଯାଉଛନ୍ତି, ଆମ ଏଠୁ କିନ୍ତୁ ଆମ ଏଠିକି କରିବା ନା ଆମ ଏଠିକି ଆସୁଛନ୍ତି, ବାହାରୁ ସବୁ।
ହଁ ହଁ ଦାଣ୍ଡିଆ ନାଚ ହୁଏ, ସେଇଟା ତ ସେଇ ଇଏଟା ହୁଏ ନା ଏଇ ଯୋଉ ଦାଣ୍ଡିଆ ନାଚଟା ଦୁର୍ଗା ପୂଜା ଟାଇମ ରେ
ହଁ।
ହଁ।
ଦୁର୍ଗା ପୂଜା କାରଣ ଆମ ଏଠି ହୁଏ ନା ଛୋଟ ଆକାରରେ ହୁଏ ସେଠି ଖାଲି ନର୍ମାଲ ପୂଜା ହୁଏ ସେଠି ଆଉ ନହଲେ କିନ୍ତୁ ପିନ୍ଧେ ପୁରା ବଡ ଆକାରରେ ହୁଏ ଷ୍ଟେଜ ହେଇଥାଏ ଦାଣ୍ଡିଆ ପୁରା ଆସନ୍ତି ଏଠିକା ଲୋକମାନୋନ ମିଞ୍ଚେ ହେଇଯାନ୍ତି ନା ବାହାର ବି ପଳେଇ ଆସୁଛନ୍ତି ଖେଳି ହୁଏ ନା
ହଁ।
ଚନ୍ତି ଏମିତି ଯୋଉ ଦାଣ୍ଡିଆ ଯେମତି ଖେଳିବୁ ଇଏ କରିବୁ ସେ
ହଁ ସେଟା ଟିକେ ଫଙ୍କା ଜାଗାରେ ଫଙ୍କା ଫଙ୍କା ରହିକି ମିଶିକି କଲେ ଭଲ
ହଁ ଯେମିତି ଫାଙ୍କା ଏଠି ଫାଙ୍କା ନ ଏଠି ପୁରା ମେଞ୍ଚି ପୁଅ ଝିଅ ମେଞ୍ଚି ହେଇଯିବେ ଯେ ଖାଲି ହାତ ଉପରୁ କରି ଯୋଉ ଡ୍ୟାନ୍ସ କରନ୍ତି ସେମିତି ନାଚୁଥିବେ କେ ଭଲ ଭଲ ସିଙ୍ଗର ଆସନ୍ତି। ଓଡିଆ ସିଙ୍ଗର ହିନ୍ଦୀ ସିଙ୍ଗର ସବୁ ଆସନ୍ତି। ଏଠି ଭଲ ସେ ଏମିତି ଖାଲି କିନ୍ତୁ ଆରଥର ତା ଆର ବର୍ଷ ଦୁଇ ବର୍ଷ ପୂର୍ବରୁ ହେଇଥିଲା ଫାଷ୍ଟ ଟାଇମ୍ ଯେବେ ଆମର କେବେ ହେଇନି ହେଲା ଏଇଠି କେବେ ହେଇନି, ସେ ଫାଷ୍ଟ ଟାଇ ହେଇଥିଲା ପୂର୍ବତନ ଏମ ଏ ଲେ ଯିଏ ସେ କରିଥିଲେ ଯୋଉ ହଉଛି ପୁରା କେହି ଜାଣିନଥିଲେ ନା ଏଇ ଜାରକା ମାନେ ଏଇଠିକା ଲୋକ ଲୋକ ବି କେହି ଜାଣିନଥିଲେ ଦାଣ୍ଡିଆ କିଏ ଯିବ କିଏ ନଯିବ କଣ ପିନ୍ଧିକି ଯିବେ କେହି ଯାଆନ୍ତିନି। ଆମେ ଫାଷ୍ଟ ଟାଇମ୍ ଟିକେଟ ଥିଲା, ସେତେବେଳେ ଏବେ ଟିକେଟ କରୁନାହାନ୍ତି ସେମିତି କରିଦଉଛନ୍ତି। ତ ଯିଏ ନାଇଁ ସିଏ ପଶି ଯିବନି।
ହଁ ହଁ ହଁ ସେ ଟିକେଟ କଲେ ଭଲ ଯିଏ ଟିକେଟ କରିବ ସିଏ ଭିତିରିବ ଆଉ।
ଗୋଟେ ଟିକେଟ ଚାରିଶହ ଟଙ୍କା ଚାରିଶହ ଟଙ୍କା ଦେଇକି ଏଠିକା ଲୋକ ତ ଗାଁ ଲୋକ କେହି ଯିବେନି। ମାଗଣା ପାଇଲେ ହିଁ ଯିବେ ଆ ସେଠିକି ଟିକେଟ୍ ଥିଲା ଦି ଦି ବର୍ଷ ତଳର କଥା ପୁରା ଟିକେଟ ଥିଲା ଆମେ ସବୁ ଯାଇଥିଲୁ। ଟିକେଟ କରିକି ଆମ ଘର ଛୁଆ ସମସ୍ତେ ଯାଇଥିଲୁ ସେଇଠି ପୁରା ଦାଣ୍ଡିଆ ଲୁକ୍ ନେଇକି ଯାଇଥିଲୁ। ଭଲ ପୁରା ଦାଣ୍ଡିଆ ପୁରା ଖେଳିଲୁ ଆସିଲୁ।
ହଁ
ଥିଲା କିନ୍ତୁ ଏବେ ଏଇ ଫ୍ରି କରିଦଉଛନ୍ତି ନା ଫ୍ରି କରିଦେଲାଠୁ ଆଉ ଖେଳି ହଉନି। କିଛି ହଉନି। ଖାଲି ଏମିତି ଠିଆ ହେଇକି ଯେମିତି ପୁଅ ପିଲା ନାଚନ୍ତି ହାତରେ କି ଝିଅ ପିଲା କେେଞଜିେଇ ମେଞ୍ଜି ରେ ନାଚି ଦେଇକିି। ଭିଡିଓ କରିଦେଇକି ଛଆ ମାନ ସମସ୍ତେ।
ହଁ ଯେ ଯେଉଁ ପଡେ ସେଇ ଯୋଉ ବରଯାତ୍ରୀ ଡ୍ୟାନ୍ସ ଯଉ ପଡ଼େ।
ହଁ ବା ସବୁ ଖାଲି ଯାଉଛନ୍ତି ଫଟୋ ଉଠେଇକି ଇନସଟାଗ୍ରାମ ରେ ପକେଇବେ ବୋଲି। ସୋସିଆଲ ମିଡିଆରେ ଭିଡିଓ ବନେଇବେ ବୋଲି କରିଦେଇକି ଆସୁଛନ୍ତି।
ହଁ।
ହଁ ଆଉ। ଖାଇବା ଆଉ କଣ କରିବା ରାତିରେ?
ଆଜ୍ଞା।
କଇଲି ଖାଇବାକୁ କଣ ମନେଇବ ରାତିରେ।
ରାତି ପାଇଁ ଭାବିନି ରୁହ କଣ ହଉଛି।
ଆଜଞ।
କଣ ଗୋଟେ ବନେଇକି ଖାଇକି ଶୋଇବା କଥା। ହଁ ମାନେ ଦି ଜଣଙ୍କ କଥାବାର୍ତ୍ତାରେ ହୁଏ। ହଁ ନହେଲେ ଯଦି ମ-ମାନେ ଘରେ ରୋଷେଇ କରତେ ଇଚଛା ନାହିଁ କି ଯଦି ବାହ ଖାଇବା ପାଇଁ ଇଛା ହେଲା ବାହାର ଖାଦ ତ ବାହ ସେ ଯୋଉ କହିଲ ଯୋଉ ଅର୍ଡର କରିକି କି ଖାଉ ନହେଲେ ନିଜେ ଯାଇକି ଯୋଉ ହୋଟେଲକୁୁ ଯାଇକି ଖାଉ।
ସେଇଆ ଖାଇଦେଇକି ଅଛ ଦି ଜଣ ଆରାମସେ ଖାଇଦବ ପଳେଇ ଆସିବ ସଇଲା। ଆଉ ଦି ଜଣ ପାଇଁ ବି ରୋଷେଇ କରିବାକୁ ଅଳ୍ପ ଟିକେ ରୋଷେଇ କରିଦଉଥିବ ସଇଲା ଆଉ।
ହଁ ହଁ କାମ ଜଲଦି ସରି ଆସ ହଁ ହଁ।
ହଁ ଆଉ ଘର ଲୋକ ଏଠିକି ଆସନ୍ତି ନା।
ଅଁ ଆସିନାହାନ୍ତି ନା। ସେ ନାହାନ୍ତି ଆସିବେ ମଝିରେ ମଝିରେ ଆସିବେ ଆଉ।
ହଁ
ହଁ ଆମେ ତ ଏଇ ବେଶୀ ଦିନ ନହି ତିନି ମାସ ହେଲା ରହୁଛୁ ନା।
ଓହୋ ହଁ ତମେ ପୁରା ସେ ତାେ ଟିକେ ଠିକସ ସେ ହେଇଗଲେ ଆସିବେ ବୁଲି ବଲି ଯିବେ ଆଉ।
ହଁ ହଁ। ହଁ।
ଆଉ ତମ ଘରେ କିଏ ଛୋଟ ଛୁଆ। ଇଏ ମାନେ ଛୋଟ ଛୋଟ ଛୁଆ ତ ଭଲ ଲାଗନ୍ତି ନା।
ହଁ ଭଲ ଲାଗନ୍ତି ଆ ମୋ ବାପ ଘରେ ମୋ ଭାଉଜୋଉଙ୍କର ଛୋଟ ଛୋଟ ଛୁଆ ତାଙ୍କ ଛୋଟ ଛୁଆ ମାନଙ୍କୁ। ର କଥା ଗୁଡ଼ା ଉଁ ଯୋଉ ଯେତେବେଳେ ପ୍ରଥମ ପ୍ରଥମ କହିବା ପାଇଁ ଷ୍ଟାର୍ଟ କରିବେ। ପୁଣି କିଛି ଦିନ କିଛି ବର୍ଷ ହେଲା ପରେ ଯୋଉ ବିନା। ବୁଝାବୁଝି ହେଇକି ଆମେ ବୁଝୁଛୁ ଏଇ କଥା ଟା କହିଲେ କଣ ଠିକ ହବ କି ନହିଁ ବୋିକି ଆମେ କଥା ନହେଲେ ଅଟକେଇ ଦଉଛୁ। ସେ ଛୁଆ ନ ବୁଝିକିନା ଯୋଉ କଥା କହିବେ ଯୋଉ ହସ ମାଡ଼େ ଆଉ କୁହନି।
ହୁଁ ଛୋଟ ଛୁଆ ତା କି କଥା ଗୁଡା ସବୁ ଶୁଣିଲା ବେଳକୁ। ଆରୁ ବଡ ଲାଗିବ। ହଁ। ଆଉ ତମ ଆଡାକୁ ତବୁ କି କି ପିଠା।
ପିଠା ପରା ସେ ଆରିସା ପିଠା କାକରା ପିଠା ଆଉ ମଣ୍ଡା ପିଠା। ଆଉ ଗୋଟେ କଣ ସେ। ଆଉ ସେମିତି ଅଲଗ ଅଲଗା କହିଲେ ଯେମତି। ସେ ଯୋଉ ମକର ଟାଇମ ଟାରେ ଆରିସା ପିଠା।
ହଁ ଏଗୁଡା ତ ହୁଏ ଆମର ଆରେସା ପିଠା ଏଣ୍ଡୁରି ପିଠା କା କେରା ପିଠା ମଣ୍ଡା ପିଠା ଚକୁଳି ପିଠା ହଁ।
ସେଇଗୁଡା ହିଁ ଏପଟେ ନହେଲେ ଅଲଗା ନାମ ଥିବ ସେ ପିଠା ଗୁଡା ର ସେ। ଏପଟେ ଥିଲେ ଅଲଗା ଗୋଟେ ନା।
ହଁ ଗୋଟେ ପ୍ରସିଦ୍ଧ କଣ ତମଟେ ଅଧିକା ପ୍ରସିଦ୍ଧ। ସେ ତ ସେମିତି କିଛି ନାହିଁ ନା ନା ଏମିତି କୋଉ ପର୍ବପର୍ବାଣି ନା କୋଉ ପିଠା ଏମିତି।
ହଁ।
ସେମିତି ଯୋଉଛି ଇଏ ପିଠା ଯୋଉ। ହ ଲକ୍ଷ୍ମୀ ପୂଜାରେରେ କରିବେ ଘରେ ଯୋଉ ଲକ୍ଷ୍ମୀ ପୂଜା କରନ୍ତି। ସେଇ ଓଷାରେ ସବୁ କରିବେ ଇଏ ପିଠା। ଅଟକାଳି ଗୋଟେ ପିଠା ହଁ ମଣ୍ଡା ପିଠା ଅଟକାଳି। ଅଟକାଳି।
ଓ ହଁ ତୁମେ କୋଉ ପିଠା ଟା କ ସେ ନାମ ରେ କହୁଛ ମୁଁ ଜାଣିପାର।
ମାନେ ସେଟା ଖିରି ବାକିଆ ହେଇଥିବ। ହଁ ମଣ୍ଡା ପିଠା ବି ଅଛି ଆମର ଖିରି ଭଳିଆ ଯିବ ଖିରି ଭିତରେ ମଣ୍ଡା ପିଠା। ଅ ତାର ତ ଏମିତି ଅଟକାଳ ଯୋଉ କୁହନ୍ତି ମଣ୍ଡା ପିଠାର କିଛି ପୁର ବସିୁନାହାନ୍ତି ଆଉ ମଣ୍ଡା ପିଠାର। ସେ ଖାଲି ଗୋଲ ଗୋଲ କରିକି ସେଇଟା କ୍ଷୀରିରେ ପଡିଥିବ। ସେ କ୍ଷୀରି ଫରେ କ୍ଷୀରିରେ ହେଇନଥିବ ସେ ମଣ୍ଡା। ଯଉଥିରେ ତିଆରି ନୁହେଁଇ ଆଣରେ ସେଟା ଟିକେ ବଳିଆ ବଳିଆ ହେଇଥିବ ମି। ଚିନି ପଡିକି ହଁ ସେମିତି କରନ୍ତିୁ। ଆ ଆମର ବି ଅଟା ପିଠା ଅଛି। ହଉ ହଉ ହଉ ଠିକ ଅଛି।